ନମସ୍କାର।
ଆପଣ ନିଦରେ ଅଛନ୍ତି ବୋଧେ।
ନା ନା ମୋ ଅବସ୍ଥା ଟିକେ ଖରାପ ହେଇଗଲା। କିନ୍ତୁ ନିଦରେ ନାହିଁ ନା ନା ନିଦରେ ନାହିଁ।
ଭଲ କଥା ଭଲ କଥା ନିଦରେ ନ ରହିବା ଭଲ କଥା। ନିଦର ରହିିଲେ କୌଣସି କାମ କରିହୁଏନି।
ହଁ ବୁଝିପାରୁୁଛି।
ଆଜ୍ଞା ସେଇଥିପାଇଁ ଯେତେବେଳେ ବି ଶୋଉଛନ୍ତି ଆଉ ଆଉ ଯେତେବେଳେ ବି ଉଠୁଛନ୍ତି ତାଙ୍କୁ ସେ ମଝିରେ ଆଠ ନଅ ଘଣ୍ଟାର ନିଦଟା ହେବା ଦରକାର।
ମୋର
ତାହା ନେଇହିଁ ଗୋଟେ ମଣିଷ ସଫଳତାର ଆଜ୍ଞା!
ମୋର ଆଠ ନଅ ଘଣ୍ଟା କେବେ ହେଉନଥିବ।
ତ ଗୋଟେ କାମ କରନ୍ତୁ ଆପଣ ଯେତେବେଳେ ବି ଉଠୁଛନ୍ତି। ତାପରେ ଯଦି ବି ରେଷ୍ଟ ମାନେ ଟାଇମ୍ ପାଉଛନ୍ତି ଶୋଇ ପଢ଼ନ୍ତୁ ମୁଁ ଯେମିତି ମୁଁ ଉଚ୍ଚ ବିଦ୍ୟାଳୟକୁ ଗଲେ ଯେତେବେଳେ ମୌକା ମିଳେ ମୁଁ ଶୋଇପଡ଼େ।
ଉଁ ନା ନା ଦିନ ବେଳେ ମତେ ଆଉ ନିଦ ହୁଏ ନାହିଁ ମତେ ଖାଲି। ନାଇଁ ନାଇଁ ସନ୍ଧ୍ୟାବେଳେ ନିଦ ହୁଏ ଦିନ ବେଳ ହୁଏନି।
ଆପଣ ବାଦୁଡ଼ି ମଣିଷ ଜାଣିଛନ୍ତି।
ହ। ବାଦୁଡ଼ି ଜାଣିଛି ବାଦୁଡ଼ି ମଣିଷ ଆଜ୍ଞା।
ଆଛା। ସ ବ୍ୟାଟମ୍ୟାନ୍ ଆପଣ ତ ଚଳଚିତ୍ର ଦେଖନ୍ତିନି ତ ଆପଣ ଜାଣିନଥିବେ ବ୍ୟାଟମ୍ୟାନ୍ ବିଷୟରେ ଏତେ।
ହଁ ନିଶ୍ଚୟ ଜାଣିନି।
ହଁ ଆଜ୍ଞା ଆପଣଙ୍କର ଭଏସ୍ ବହୁତ ସ୍ଲୋ ଆସୁଛି।
ହାଲୋ।
ହଁ ଏବେ ଠିକ୍ ଅଛି ହଁ ତ ବ୍ୟାଟମେନ୍ ରାତି ସାରା ଯଗିକି ତା ସହରକୁ ସୁରକ୍ଷିତ ଦେବାରେ ତ ଶୋଇବାକୁ ତ ଟାଇମ୍ ମିଳେ ସମୟ ମିଳେନି ତ ସେ କଣ କରନ୍ତି। ତାଙ୍କୁ ଯେତେବେଳେ ବି ସମୟ ମିଳେ ଦିନବେେଳେ ସେ ତିରିଶ ତିରିଶ ମିନିଟ୍ ର। ଛୋଟ ଛୋଟ ନିଦ ଗ୍ରହଣ କରନ୍ତି। ଯାହା ଦ୍ଵାରା ତାଙ୍କର ଆଠ ନଅ ଘଣ୍ଟାର ନି ତ ଦିନସାରାର ସଂପୁର୍ଣ ହଇଯାଏ ଯୋଉଟା କି ଭଲ ତର୍କିବ ନିଜ କମ ନିଦ ଅ ପୁରା କରିବା ପାଇଁ।
ହଁ ହଁ ଠିକ୍ କଥାଟା କହିଲେ।
ନିଜ ଦେହକୁ ଆଠ ଘଣ୍ଟା ନିଦ ବି ମିଳିଗଲା ଆଉ ଆପଣ ଆଖିକୁ ବି ଟିକେ ରେଷ୍ଟ ମିଳିଗଲା। ଆଉ ଯାହା ସ୍ୱପ୍ନ ଆସିବ ଆସିବ ଯୋଉଟାକି ସତ ହବନି ଆଉ।
ସ୍ୱପ୍ନଟା ଆଠ ଘଣ୍ଟା କଣ୍ଟିନ୍ୟୁ ଶୋଇଲେ ବି ଆସିବନି ଅ ଆସିଲେ ବି ସତ ହବନି।
ସ୍ୱପ୍ନ ଥୋଡ଼ି ସତ ହୁଏ ଏମ୍ ସତ ହୁଏ। ତ ଏମ୍ ଆମର କିଛି ଠିକ୍ ଠିକଣା ନାଇଁ।
ହୁଁ ହୁଁ ଠିକ୍ କହିଲେ।
ଆଜି ମୋ ବାପା ମତେ କହୁଚନ୍ତି ତମ ରେଜଲ୍ଟ କେବେ ବାହାରିବ? ମୁଁ ଠିଆ ହେଇଚି ତାଙ୍କ ସାମ୍ନାରେ
ସିଏ ଆଉ ବାହାରିବନି।
ମୁଁ କହିଲି ବାପା ସେ ରେଜଲ୍ଟ ଛେଳି ଖାଇଗଲା।
ଉଁ ହେଁ ହେଁ ହେଁ।
ତ କଣ କହିବି ସେ କଲେଜ ବାଲା ରେଜଲ୍ଟ ଆମକୁ ଦଉନାହାନ୍ତି। ଆମେ ରେଜଲ୍ଟ ପାଇଁ ମାଗିତେ ଗଲାଉ ସିଏ କହୁଚନ୍ତି ଆମେ ତେଆ ଜାଣିନୁ। କୋଉ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟର ଆସିକି ପଢ଼ିଲେ ସିମ ତାଙ୍କର ଟିଚର୍ ମାନଙ୍କର ଠିକ୍ ଠିକଣା ନାଇଁ।
ହୁଁ ହେଁ ଆଉ ଟିଚର୍ ମାନେ ଯେବେ ରେଜଲ୍ଟ ଦେବେ ସେତବେଳକୁ ମୋ ରେଜଲ୍ଟ ଦରକାର ନାଇଁ।
ଯେତବେଳେ ଆମକୁ ଦରକାର ନାଇଁ ଆଉ ମୁଁ ବହୁତୁ ବହୁତ ଭଲ ଭାବରେ ଜାଣିଚି ମୋତେ ସେଇ ଟାଇମ୍ ରେ ମୋ ରେଜଲ୍ଟ ଆସିବ ଯୋଉ ଟାଇମରେ ମୁଁ ହଇରାଣରେ ପଡ଼ି଼ଥିବି କିମ୍ବା ଘରେ କିଛି ଗୋଟେ ଚାଲଥିବ। ସେଇ ଟାଇମ୍ ବେଳକୁ କୋଉ ମୁହଁରେ ଯାଇ ଘରେ ଦେଖେଇବି କି ମାମା ମୋ ରେଜଲ୍ଟ ଆସିଯାଇଛି କେତେ ଆସଚି ବ୍ୟାକ୍ ଲାଗିଚି ଘରୁ ପଳା
ଉଁହଁ
ଘରୁ କାଢ଼ିଦେବେ।
ଉଁହଁ ମୋତେ ବ୍ୟାକ୍ କାଇଁ ଲାଗିବ ଯେ। ନାଇଁ ନାଇଁ ଲାଗିପାରେ ମୋତେ ଲାଗୁଚି।
ମୋତେ ମୋ ଲେଖା ଉପରେ ଭରସା ମୋ ଭାଗ୍ୟ ଉପରେ ନୁହଁ।
ଅଫ
ଆରଥରକ ସିନା ମୋ ଭାଗ୍ୟରୁ ବଞ୍ଚିଯାଇଥିଲି ଏଥର କଣ ହେବ ମୁଁ ଜାଣିଚି? କାରଣ ଯାହାକୁ ପଚାରିନେ ସିଏ କହୁଛି ବ୍ୟାକ୍ ଲାଗିବ ତ କନଫିଡେନ୍ସଟା ଆହୁରି ଭାଙ୍ଗି ଯାଉଛି।
ମୋର ବ୍ୟାକ୍ ଲାଗିବାର କନଫିଡେନ୍ସ ଆହୁରି ବଢ଼ି ଯାଉଛି।
ଆଜ୍ଞା ସତ କଥା କିନ୍ତୁ ତାପରେ କନଫିଡେନ୍ସ ଆହୁରି ଭାଙ୍ଗି ଯାଉଛି କି ଯୋଉମାନେ କହୁଚନ୍ତି କି ନା ଭାଇ ଆମର ବ୍ୟାକ୍ ଲାଗିବ ତାଙ୍କର ବି ଲାଗୁନି ଆଉ ଭଲ ସେ ଯିବେ ନେଇ ଆସୁଛନ୍ତି।
ଆଜ୍ଞା ଆଜ୍ଞା।
ସେଇଟା ଟିକେ ବେଶୀ କଷ୍ଟଦାୟକ ହଉଛି।
ଆଉ ମୋର ଫାଷ୍ଟ ସେମିଷ୍ଟାର ବି ସେଇଆ ହେଇଥିଲା।
ହଁ ଜଣାଅଛି ଆପଣ କହୁଥିଲେ ଆପଣଙ୍କର ଗଣିତରେ ଲାଗିବ ବ୍ୟାକ। ମୁଁ ବି କହୁଥିଲି ଗଣିତରେ ବ୍ୟାକ୍ ଲାଗିବ କିନ୍ତୁ ଲାଗିଲାନି।
ଓ ହଁ ହାଁ ଗଣିତ ଟା କଣ କେମତି ଦେଇ ଦେଇଚନ୍ତି ଆଉ। ଏଇଥର ଆପଣ ବ୍ୟସ୍ତ ତ ହୁଅନ୍ତୁନି ବ୍ୟାକ୍ ଲାଗିବନି ଏଥିର ସବୁ ପେପରରେ ଗ୍ରେସ୍ ଭରା ଅଛି। କିନ୍ତୁ ଆପଣ ଖାଲି କ୍ୱଶ୍ଚିନ୍ ନମ୍ବର ଆଟେମ୍ପଟ କରିଥିବାର ହେଲା।
ମୁଁ ତ ସବୁ କୋଶ୍ଚିନ୍ ଆଟେମ୍ କରିଛି ଯଉଟା ମୋତେ ଆସିଛି ଇଭେନ କୋଶ୍ଚିନ ଲେଖିକି ଆସିଛି ମୁଁ।
ତାହେଲେ ଆପଣ ଠିକ କାମ କରୁଛନ୍ତି କିନ୍ତୁ ମୁଁ ହେଉଛି ଗୋଟେ ହଁ।
ବୋକି।
ଡ୍ୟାସ୍ ମାନେ ମୂର୍ଖ ମୂ ଦୁଖ କହୁଥିଲି ହୁଁ ବୋକୀ ତ ମୁଁ କୋଶ୍ଚିନ୍ ବି ଲେଖିନି ନମ୍ବର ବି ଲେଖିନି ଛାଡ଼ି ଦେଇକି ଆଇଛି। ଗ୍ରେସ୍ ତ ମତେ କଣ ଦେବେ ସିଏ?
ଗ୍ରେସରେ ଦେବେ ଖୁଚୁରା କଉଡ଼ି ଆଉ ଚଣା।
ସେଇଟା। ସେଇଟା ମୁଁ ଭାଜିକି ଟିଫିନେ ବି ବଙ୍କ ମାରିଲା ବେଳେ ଖାଇବା ମିଶିକି।
ପାଟିରେ ପକେଇ ପକେଇ ଯିବା।
ଆଜ୍ଞା ଆଜ୍ଞା।
ଆଚ୍ଛା ଆପଣ କାଲି ଉଚ୍ଚ ବିଦ୍ୟାଳୟ ଆସୁଛନ୍ତି।
ମୁଁ ପୁଣି ଉଚ୍ଚ ବିଦ୍ୟାଳୟ ନଯାଇକି ଘରେ ରହିବି ଆପଣ ଭାବିପାରୁଛନ୍ତି?
ନାଇଁ ମୁଁ ମୋ କଥା ଭାବୁଛି ନାଇଁ କି ମୁଁ କାଲି କଣ କରିବି ଯିବି ନା ନାଇଁ?
ଆପଣ ନ ଯିବା କଥା କାହିଁକି ଭାବୁଛନ୍ତି ଆପଣଙ୍କୁ ଆସିବାକୁ ହବ।
ମୁଁ ନ ଯିବା କଥା ଏଇଥିପାଇଁ ଭାବୁଛି। କାରଣ ମୋର କେତେଟା ଚଳଚିତ୍ର ହଁ ମୋ ୱିସ୍ ଲିଷ୍ଟରେ ପଡ଼ିଛିଟା ମୁଁ ସାରିପାରୁନି ତ ମୁଁ କାଲି ଭାବିଛି କି କାଲି ହିଁ ସାରିନି ସେଇଟା।
ମାନେ ଆପଣ? ଚଳଚିତ୍ର ଦେଖିବା ପାଇଁ କି ଉଚ୍ଚ ବିଦ୍ୟାଳୟ ବନ୍ଦ କରିବାକୁ କହୁଛନ୍ତି। ଆପଣଙ୍କ ଘରକୁ ଯାଇକି ଆପଣଙ୍କ ଝାଡ଼ୁରେ ସେକିବି ଜାଣିଛନ୍ତି।
ଆମ ଘରେ ଝାଡୁରେ ସେଖିନେ ଲକ୍ଷ୍ମୀ ଛାଡିଯାଆନ୍ତି ଆପଣଙ୍କ ଲକ୍ଷ୍ମୀ ଆପଣଙ୍କ ପାଖକୁ ଛାଡ଼ିଯିବ। ମୋର କିଛି ହେବନାହିଁ ମୁଁ ତ ଝାଡ଼ୁ ନେଇକି ପଳେଇବି।
ମୋ ପାଖରେ ଏମିତି ବି ଲକ୍ଷ୍ମୀ ନାହାନ୍ତି।
ନାଇଁ ନାଇଁ ଆପଣ ସ୍ଵୟଁ ବି ଲକ୍ଷ୍ମୀ ଆପଣ ଯିଏ ହଉଛନ୍ତି ଆପଣ ଲକ୍ଷ୍ମୀ ଆମେ ରାଖିଆସ ଗୁଡାକ ମୁଡ଼ା ସବୁ
ଲକ୍ଷ୍ମୀ ବି ଡାଉଟ୍ ଅଛନ୍ତି ମୋ ପାଖକୁ ଆସିବେ ନା ନାହିଁ।
ନାଇ ନା ଝିଅ ମାନେ ସବୁବେଳେ ଲକ୍ଷ୍ମୀ ଥାନ୍ତି ସେମିତି କହିବା କଥାନୁହେଁ। ଆଉ ରହିଲେ ପୁଅ ମାନେ? ପୁଅ ମାନେ ଅଷ୍ଟ ରାକ୍ଷାସ ତାଙ୍କ ହରକତ ଦେଖିଛ ପୁଅ ମାନଙ୍କର? ମଣିଷ ଭଳିଆ ସେମାନେ କାମ କରନ୍ତି ଯୋଉଟା ଇଏ ଲାଗି ଗୋଟେ ସେକଣ୍ଡ ରୁହନ୍ତୁ କରୁଛନ୍ତି। ଆପଣଙ୍କ କାମ କରନ୍ତୁ ଆପଣ କହୁଥାନ୍ତୁ ମୁଁ ତାଙ୍କ କଥାଟ ଶୁଣି ଆସେ।
ଆଜ୍ଞା ଆଜ୍ଞା ଆଉ କଣ ମୁଁ? କାଲି ପୁରୀ ଯାଇଥିଲି ତାପରେ ମନ ପୁରୁଣି ଲାଗୁଛି। ନା ମୁଁ ଆପଣଙ୍କୁ
ଆ
ଯୋଉ କାଲି ଯୋଉ ପୁରୀ ଗଲା ଗଲାବେଳକୁ ବହୁତ ଡେରି ହେଇଯାଇଥିଲା ରାତିରେ ତ ଯେଉଁ ରାତିରେ ଡ ଆସିଗଲେ ତ ମୁଁ କଣ ପାଗଳ ଭଳିଆ ଗପୁଥିଲି ମୁଁ ବି ଜାଣିପାରୁ
ଆଜ୍ଞା ଆପଣଙ୍କ ଭଏସଟା ଅତ୍ୟନ୍ତ ସ୍ଲୋ ଆସୁଛି।
ହ୍ୟାଲୋ।
ହଁ।
ଏବେ ଶୁଭିଲା।
ଆଜ୍ଞା ଆଜ୍ଞା ଆପଣ ବୋଧେ ଧୀରେ ଧୀରେ କୋଉଠୁ ଫୋନ୍ ଟା ବାହାରୁକୁ ନେଇ ପଳଉଛନ୍ତି ଫୋପାଡ଼ି ଦେଉଛନ୍ତି ବୋଧେ?
ଫୋନ୍ ଟା ଏମିତି ଆପଣ ଧରନ୍ତି ମୁଁ ସେମିତି ଧରିଦଉଛି ବୋଲି ଶୁଭୁନି। ଆଉ ଏବେ ଯେମିତି ମୁଁ କଥା ହେଉଛି, ସେଇଟା ଆପଣଙ୍କୁ ମୁଁ କାଲି କଲେଜରେ ହିଁ ଦେଖେଇ ପାରିବି।
ଆପଣ ମୁହଁ ସାମ୍ନାରେ ମାଇକି ଭଳିଆ ୟୁଜ୍ କରୁଛନ୍ତି ଲାଗୁଛି।
ଆ ଏକ୍ଜାକ୍ଟଲି ଆପଣ ଠିକ୍ କହିଲେ, ତାହେଲେ ଆପଣଙ୍କୁ ଏତିକି ଶୁଭାଯାଉଛି।
ହୁଁ ଆଜ୍ଞା ମୁଁ ସେଦିନ ଉଚ୍ଚ ବିଦ୍ୟାଳୟରେ ଦେଖିଥିଲି ଆପଣ କଥା ହେବା ମଝିରେ ତିନିଥର ଖଣ୍ଡେ ମୁହଁ ପାଖକୁ ଫୋନ ଟା ନେ ଇ ଆସିଲେ।
ଆ ଏଇ ତିନିଥର କଣ ଦଶ ମିନିଟ୍ ଯାକ ମୋ ମୁହଁ ପାଖରେ ହିଁ ଫୋନ ଥାଏ, ନହେଲେ
ନାଇଁ ମୁଁ ତିନିଥର ଦେଖିଛି ନା, ମୁଁ ସେଥିପାଇଁ କହିଲି। ବାକି ସମୟ ମୁଁ ସ୍ନେହା ନାମକ ମହିଳା ମିତ୍ର ଅଛନ୍ତି, ତାଙ୍କୁ ବାଡ଼ିଆର ବ୍ୟସ୍ତ ଥିଲି।
ଆଚ୍ଛା ଆଚ୍ଛା।
ଆଜ୍ଞା ହଁ ଆପଣ ପୁରୀ ଯାଇଥିଲେ?
ଆ ତାର ଏତେ ଯୋଉ ହଁ ମୁଁ ପୁରୀ ଯାଇଥିଲି, ସେଇଟା ତ ଆପଣ କାଲି ଜାଣିଥିବେ କାରଣ କାଲି ରାତିରେ ହିଁ ମୁଁ ଆପଣଙ୍କ ସହିତ ବାର୍ତ୍ତାଳାପ କରୁ କରୁ ଶୋଇପଡ଼ିଥିଲି।
ଆଜ୍ଞା।
ତ ମୋର ମୋ ସହି ତ ଆଜି ଦିନରେ ଦୁଇ ଦୁଇଟା ଦୁର୍ଘଟଣା ଘଟିଯାଇଛି।
ଯେମିତିକି
ଯେମିତିକି ପ୍ରଥମ ଦୁର୍ଘଟଣା ହେଉଛି, ଏହିକି ମୁଁ ଆଜି ଯାଇଥିଲି କିଛି ଗୋଟେ ଆଣିବା ପାଇଁକି, କିଛି ଗୋଟେ ମାନେ ଥମ୍ସଅପ୍ ଆଣିବା ପାଇଁକି। ମାନେ ଆମ ଘରରୁ ଏପଟୁ ଲେଫ୍ଟରୁୁ ଗଲେ, ଯଦି ମୁଁ ଲେଫ୍ଟରୁୁ ଯିବି ସିଧା ଏମିତି ଗୋଟେ ରାଉଣ୍ଡ ମାରିକି, ଏନ୍ ଏଚ୍ ରେ ଦେଇକି ଫିର୍ ରାଇଟ ରେ ଘରକୁ ଆସିବି। ମାନେ ପୁରା ଗୋଟେ ବର୍ଡ ସର୍କଲ, ଦି କିଲୋମିଟର ସାଢ଼େ ଦି କିଲୋମିଟର ର ହବ।
ହୁଁ ସ୍କୁଟି ନେଇକି ଯାଇଥିଲେ ଆ
ଆଜ୍ଞା ଆଜ୍ଞା।
ହୁଁ ନାଁ ଏତେ ବାଟ ଆପଣ ଚାଲିକି ଯିବା ଲୋକ ନୁହଁନ୍ତି।
ଏତେ ବାଟ ଚାଲିକି ଯିବି, ଚାରି ଦିନ ଲାଗିବ।
ଏହା ବହତ ବଢ଼ିଆ।
ଆ ଏ ନାଇଁ ଦୁଇ କିଲୋମିଟରଟା କମ୍ କହିଦେଲି ତାହେଲେ, ଅଧିକ ହେବ ତିନି କିଲୋମିଟର ଚାରି କିଲୋମିଟର ହବ।
ହ ଆପଣ ଗୋଟେ କାମ କହୁନାହାନ୍ତି ଆପଣ ଏଇଟା କହୁନାହା, ନ୍ତି ଆପଣ ହାଇଟେକ୍ ଚିକିତ୍ସାଳୟକୁ ପଳେଇ ଆସିଥିଲେ।
ହଁ ଏତେ ବାଟ ବି ନୁହଁ। ତିନି କିଲୋମିଟର ଧରିକି ଚାଲନ୍ତୁ। ତ ଗୋଟେ ଟର୍ଣିଂ ଥିଲା ମୋ ପକେଟରେ ଫୋନ୍ ଥିଲା। ମୁଁ ସବୁବେଳେ ମୋର, ମାନେ ଆମର ଦିଇଟା ସ୍କୁଟି ଗୋଟେ ଥିବ ଗୋଟେ ସ୍କୁଟି ପେପ୍ଟ, ତ ମୁଁ ସବୁବେଳେ ପେପ୍ଟ
ଯୋଉ ପତଳା ସ୍କୁଟିଟା।
ଆଜ୍ଞା ଆଜ୍ଞା ମୁଁ ସବୁବେଳେ ସ୍
ଟି ଏତେ ଭୟାନକ ତାକୁ ସ୍ପିଡ ରେ ଚଲେଇବୁ ଲାଗିବ ତୁ ପବନରେ ଉଡୁଚୁ।
ତ ମୁଁ ସବୁବେଳେ। ଆଜ୍ଞା ମୁଁ ଆଜି ମାନେ ମୁଁ ପେପଟା ହିଁ ଏଇଥିପାଇଁକି ନିଏ। ଯେତେବେଳେ ମୁଁ ଏଇଠି ପାଖାପଖି ଏକ ଜାଗାକୁ ଯାଉଥିବି ଆଉଁ ଏମିତି ପ୍ୟାଣ୍ଟ ପିନ୍ଧିଥିବି ଯେଉଁ ପଣ୍ଟରେ ପକେଟ୍ ନଥାଏ।
ହ
ତ ମୁଁ ସେଇ ସ୍କୁଟିଟା ନିଏ କାରଣ ତା ଆଗରେ ଗୋଟେ। ଗୋଟେ ସ୍ପେସ୍ ଅଛି ଫୋନଟା ରଖିଦବା ପାଇଁକି। ତ ମୋ ପାଖେ ଅଛି ମୁଁ ସେଇ ସ୍କୁଟି ନେଇଚି କିନ୍ତୁ ମୋ ପ୍ୟାଣ୍ଟରେ ପକେଟ୍ ଥିଲା। ହଁ ପକେଟ୍ରେ ଫୋନ୍ ରଖିଛି ରାସ୍ ସ୍ତା ରେ ମୋ ଫୋନ୍ ଗଳିଗଲା ଆଉ। ଏତିକିରେ ଖେଳ ସରିନି ନାଇ। ଏତିକିରେ ଖେଳ ସରିନି ଆଗୁରୁ ଗୋଟେ ଗାଡି ଆସୁଥିଲା। ମୋ ଗା ସେ ଗାଡ଼ିଟା ମୋ ଫୋନ୍କୁ ମାଡ଼ିଦେଲା। ମୋ ଜୀବନ ଟା ସେଇଠି ଅଟକିଗଲା। ମୁଁ କହିଲି ମୁଁ ଏଇଠି ମରିଯିବି ଆଉ ଆଗକୁ ଯାଇପାରିବିନି।
ଆପଣଙ୍କ ଫୋନ ସୁରକ୍ଷିତ ଅଛି ଆଉ ସ୍କିର୍ନ ଗାଡ଼ ବଞ୍ଚେଇ ଦେଇଥିବ।
ଏ ହାଁ ମୋ ଫୋନ୍ଟା ମୋ ଭଳିଆ ଷ୍ଟ୍ରଙ୍ଗ୍ ଯେହେତୁ। ମୋ ଫୋନରେ ଟିକେ ଦାଗ ବି ପଡ଼ିନି।
ତ ଏଇଟା ଦୁର୍ଘଟଣା ଥୋଡ଼ି ହେଲା।
ଆଉ ତ ମୋ ଫୋନ ଟା ପଡିଥିଲା ନା ସେଇଟା ତ ଦୁର୍ଘଟଣା ହେଲା। ହେଲେ କି ବାଇକ୍ ଚଢ଼ିଥିଲା ସେଟା ଅଲଗା କଥା।
ଆଜ୍ଞା ଆପଣ ଦୁର୍ଘଟ ଦୁର୍ଘଟଣା କଣ ମୁଁ କହୁଛି। ମୁଁ ନେଇକି ଯାଉଥିଲି ଗାଡ଼ି।
ଆଜ୍ଞା।
ମୋର ଯୋଉ ପକେଟ ଥିଲା ତାର ଚେନ୍ ଛିଡ଼ି ଯାଇଥିଲା। ତ ମାମାଙ୍କୁ ବହୁତ ଥର କହିଥିଲି ଆ ମାମା। କି ଏଇଟା ଲଗେଇ ଦିଅନ୍ତୁ ଆଜ୍ଞା ମାମା କହିଲେ ହଁ ଲଗେଇଦେବା ପେଣ୍ଟ ଚେନ ତ କଣ ଅଛି। ତ ମୁଁ ଗାଡି ଚଲେଇ ଗଲାବେଳେ ସ୍କୁଟିରେ। ସେ ଫୋନ୍ ଟା ତଳେ ଭା ପଡିଗଲା।
ଆଜ୍ଞା ଆଜ୍ଞା।
ତାପରେ ବାଉନ୍ସ ତାପରେ ବାଉନ୍ସ ଖାଇଲା ତାପରେ। ତଳ ମୁହାଁ କରି ପଡ଼ିଲା ଦେନ୍ ତାପରେ ଅଟୋ ଚ଼ଢ଼ିକି ପଲେଇଲା।
ଉୁଁ ଆପଣଙ୍କ ସହିତ ମୁଁ ଟିକେ ପରେ କଥା ହେବି।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ନିଶ୍ଚୟ।
ଆଜ୍ଞା ଆପଣ କାଟନ୍ତୁ।
ଆଜ୍ଞା ଆଜ୍ଞା ନିଶ୍ଚୟ ଶୁଭରାତ୍ରି।
ଶୁଭ ରାତ୍ରି?